ହ
ଆଜ୍ଞା।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କଣ କରୁଛନ୍ତି?
ନାଇଁ ମୁଁ ଏଠି ବସିଥିଲି ଆପଣ?
ମୁଁ ଏଇ ବସିଛି ଆଉ ଶୋଇଛି।
ଆଉ
କେହି ନୁହନ୍ତି କୁହ ହାଲୋ। ଆଜ୍ଞା କୁହ
ମ୍ୟାମ ଆପଣ ଆଡେ ମେଘ ହଉଛି?
ହଁ ମେଘ ବର୍ଷା ତ ଲାଗିକି ରହିଛି କାଲି ଠୁ। ମାମା ମାମା ଆ ଏ କାଲି ଠୁ ତ ବର୍ଷା ହଉଛି ଆଉ ଏଠି।
ଆଜ୍ଞା।
ଆଜ୍ଞା। ମୁଁ ସା-ସାର୍ ଙ୍କ ସହ। ହୁଁ ହୁଁ ତୁ ଜ ପାଠ ପଢ଼ିବୁ ସେଇଠି ନା। ଆଉ ଆପଣ ଖାଇବା ଖିଆ ତ ସଇଲାଣି ଆପଣ
ଆଜ୍ଞା ଆ ଆପଣ ବିଜି ଅଛନ୍ତି ମ୍ୟାମ?
ନାଇଁ ଉଁ ପୁଅ ଟା ନା ସେ ହଉଛି ଟିକେ କାମ ଜିଦି କରୁଛି ଆଉ।
ଆଜ୍ଞା।
ଛୋଟ ଛୁଆଟା ଅଛି ସେଇଥିପାଇଁ ଆଉ।
ଆଜ୍ଞା ଆଜ୍ଞା।
ଆଜ୍ଞା ମୋ ଘର କଟକ ଆଉ ଆପଣଙ୍କର?
ଆମର ମ୍ୟାମ୍ କେଉଁଝର ଜାଣିଥିବେ?
ଆଜ୍ଞା।
ଆଜ୍ଞା ସେଇଠି।
ମାନେ ପ୍ରପର କେଉଁ କେଉଁଝର ନା?
ଆଜ୍ଞା କେଉଁଝର ଆନ -ଆନନ୍ଦପୁର।
ଆଜ୍ଞା ବରକଳା ଆଡେ।
ଆଜ୍ଞା ହଁ ସେନ ବରିପାଳ ବରିପାଳ।
ଓହୋ।
ଆ ଆପଣ ଜାଣିଲେ କେମିତି?
ହଁ ଯେତିକି ତ କଲ ଆସିଛି ତ ଅଧାରୁ ଅଧିକ ବରିପାଳ ପିଲାଙ୍କ ସହ କଥା ହଉ
ହଁ ଯେତିକି କଥା ହେଇଛି। ବରି ଯେତିକି ପିଲାଙ୍କ ସହିତ କଥା ହେଲିଣିି କହିଲେ ଆମେ ବରିପାଳ। ଆଉ ଗୋଟେ କଣ ରେମାଳ।
ଆଜ୍ଞା ହଁ ଆମ ଏପଟେ ରେମାଲ ଡ୍ୟାମ ଅଛି ଆଉ।
ଆଜ୍ଞା।
ଆଜ୍ଞା।
ଆଉ ଆପଣ କଁ ଖାଇଥିଲେ?
ମୁଁ ଆଜି ଖାଇନି ମେଘ ହୋଉଥିଲା ତ ମୁଁ ଶୋଇଥିଲି ଏବେ ଉଠିଲି।
ମାନେ ଆପଣ ଏଇ ଏଗାରଟା ବେଳେ ଉଠିଲେ? ଏ ବାରଟା ବେଳୁ। ମୁଁ ଖାଇଛି ପରଟା ଆଉ ଆଳୁ ଭଙ୍ଗା ତରକାରୀ।
ଆଜ୍ଞା ଆମେ ଆମ ରଥଯାତ୍ରା କୁ ଯାଉଛନ୍ତି ନା ପୁରୀ?
ନାଇଁ ରଥଯାତ୍ରା ତ ପୁରୀ ଯାଇନୁ ଛୋଟୋ ଛୁଆକୁ ନେଇକି ପୁରୀ ଯିବା ପସିବୁଲ୍ ନୁହଁ।
ସେଟା ଅସମ୍ଭବ ଜାହା ହେନେ ବି ଏତେ ଭିଡ ଛୋଟୋ ଛୁଆ।
ତାପରେ ତା ଏ ହଁ ମାନେ ହଜବେଣ୍ଡ ୱାଇଫ୍ ଯିବେ ସେ ଠିକ ତ ଛୁଆକୁ ନେବା ତ ଆଉ ଏତେ ଭିଡ଼ରେ
ଆଜ୍ଞା, ନା ନା ସେଟା ଆଜ୍ଞା ରିସ୍କ।
ପାନିଙ୍ଗି ଅଛି ନୀଳାଦ୍ରି ବିଜରେ ଯିବାକୁ ଯଦି ରୁମ୍ ମିଳିଯାଏ? ତ ଯିବୁ।
ନୀଳାଦ୍ରି ବିଜେ ଆଜ୍ଞା ଠିକ୍ ଅଛି ଛୋଟୋ ଛୁଆ ପାଇଁ।
ଆଜ୍ଞା ଯଦି ରୁମ୍ ମିଳିଲା ତ ଯିବୁ ନହେଲେ ବି ନାଇଁ ସେ ରୁମ୍ ପୁରୀ ବଡ଼ଦାଣ୍ଡ ଉପରେ ରୁମ୍ ମିଳିବା ବୋହୁତ ମୁସ୍କିଲ ଅବିକା।
ଆଜ୍ଞା ଏଇନା ସବୁ ବୁକିଙ୍ଗି ସରିଥିବ।
ଆଜ୍ଞା ଆଉ ସିଏ ଯୋଉ ରେଟ୍। ତିନି ମାସ ତଳେ ଯିବେ ଯୋଉ ରେଟ ରେ ଥିବ ତାର ଡବଲ ଗୁଣା ହେଇ ହେଇଥିବ ହୁଁ।
ସେଟା ତ ସବୁଥର।
ଆଜ୍ଞା ଆଉ ଆପଣ ପୁରୀ କେବେ ଯାଇଛନ୍ତି ରଥଯାତ୍ରା ଟାଇମ୍ ରେ?
ରଥଯାତ୍ରା ଟାଇମ ଆଜ୍ଞା ଯାଇନି ଏଇ ଯୋଉ ଦିଇ ତିନି ମାସ ତଳେ ଯାଇଥିଲି।
ଅଁହଁ ମୁଁ ବି ସେଇ ଦୁଇ ତିନି ମାସ ତଳେ ଯାଇଥିଲି।
ଥିଲା ଜବର ତଥାପି ଠାକୁରଙ୍କୁ ଦର୍ଶନ କରିଦେଇଥିଲୁ ଆମର ଯୋଉ ପର୍ସନାଲ ଗୋଟେ ଅଛି ଜାଣିଚନ୍ତି୍ କି ମ୍ୟାମ।
ଆ ଯୋଉ ପଇସା ନେଇକି ଆଜ୍ଞା। ହଜାର ଟଙ୍କା ନାଖା ପଡେ ନା କେତେ ଟଙ୍କା।
ଚାରିଶହ ନାଖା ନେଇଥିଲେ।
ହଁ। ଆଚ୍ଛା କେବେ ସେମିତି ମୁଁ ତ ଯାଇନି କିନ୍ତୁ ମୋରୋ ମୋ ଦା ଦା ଜଣେ କୋହୁଥୁଲା ଯେ ଅ ହଜାର ଟଙ୍କାରେ ଜଣକ ପାସ୍ ରେ ହେଇଯାଉଥୁଲା ବୋଲି ପୁରା ଠାକୁରଙ୍କ ସାମ୍ନାରୁ। ଫ୍ରଣ୍ଟରୁ ଦେଖିକି ଆସିବ ମୁଁ କିନ୍ତୁ ଏମିତି ଯୋଉ ଯାଇ ଚି ଆ ଯୋଉ ସେଇଠି ଯୋଉ ପୋଲିସ ମାନେ ଛିଡା ହେଇଥାନ୍ତି ଉଁ ମୋ ପୁଅ ସେଇଠି କହିଦିଏ ଭାଇ ଛାଡିଦିଅନ୍ତୁ। ସେ ଛାଡିଦିଅନ୍ତି ହେଲା। ତ ଆମକୁ ଲାଇନ ରେ କେବେ ମୁଁ ଯେତିକି ଥର ଯାଇଛି କେବେ ଲାଇନ୍ ରେ ମୁଁ ଛିଡା ହେଇନି।
ଆମେ ବହୁତ ଥର ଫସିଯାଇଛୁ ଆଜ୍ଞା।
ଉଁ ହୁଁ।
କେତେ ଆମେ ସକାଳୁ ପାଞ୍ଚ ରୁ ଯିବୁ ତ କେତେବେଳେ ବାରଟା। ଆଉ କେତେବେଳେ କେମିତି ଗୋଟେ କେତେବେଳେ ସାଢେ ଦଶଟାରେ ବି ହେଇଯାଏ। କେତେବେଳେ ଦି ଘଣ୍ଟାରେ ବି ହେଇଯାଏ।
। ମୁଁ ଯେତେ ଥର ଠାକୁରଙ୍କ ମୁଁ ଯେତେ ଥର ବି ଯାଇଛି କେବଳ ମୋ ପୁଅ ପାଇଁ ମୁଁ ଜଲଦି ପଳାଇ ଆଇଛି। । ପୁଅ ହିଁ କହିଦିଏ ଭାଇ ଆଉ କେତେ ସମୟ ଛିଡା ହେବ ଛାଡ଼ି ଦିଅନ୍ତୁ, ଅଙ୍କଲ ଆଉ କେତେ ସମୟ ଛିଡ଼ା ହେବି ଛାଡ଼ି ଦିଅନ୍ତୁ ମତେ।
ହଁ ଭଲ ଭଲ ଲୋକ ବି ପୋଲିସ୍ ଥାଆନ୍ତି ସେ ବି ଛାଡି ଦିଅନ୍ତି। ଆମେ ବି ସେମତି ଆମକୁ ଯେତେବେଳେ ଟିକେ ଗରମ ଲାଗେ ସାର୍ ଟିକେ ଆମକୁ ଛାଡ଼ିଦିଅନ୍ତୁ। ତାପରେ ସେ ଆସିବନି ଆମେ ଆଗ ଟିକ ପୁରରେ ଦେବେ ହଁ ଆସ ଆମେ ଅଛୁ।
ଆଛା, ଆପଣ କେବେ କେବେ କଣ ପୁରୀ ଯାଇଛନ୍ତି?
ଆଞ୍ଜା।
ମୁଅନି ଆପଣ କେତେ ଥର କଣ ପୁରୀ ଯାଇଛନ୍ତି ଆଉ କୁଆଡେ କୁଆଡେ କଣ ସବୁ ବୁଲିଛନ୍ତି କୁହନ୍ତୁ?
ହଁ ତ ଆର ନେସ୍ଟ ଆମ ଆରଏ ଅଧେ ଜାଇଉନ୍ ଉତ୍ତରପ୍ରଦେଶ।
ଆଚ୍ଛା।
ଆମର ଯୋଉ ଆଗ୍ରା ଜାଣଥିବେ?
ଆଜ୍ଞା କୁହ
ଲାଲକିଲ୍ଲା।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
ଆଉ ବନାରସ, ପ୍ରେମ୍ ମନ୍ଦିର, ଅଯୋଧ୍ୟା। ଆଉ ଚିତ୍ରକୁଟ ଜାଣଥିବେ ଆଜ୍ଞା?
ଚିତ୍ରକୁର ନାଁ ଜାଣିନି, ହଁ ହଁ ଜାଣ। ଜାଣଚି ଆଜ୍ଞା ଆଜ୍ଞା ଜାଣଚି।
ଆମର ବୋଲବମ ରେ ଆମର ଯାଆନ୍ତି ଆମ ଗାଁ ପିଲା ଏକଜୁଟ ହେଇକି।
ଓହୋ ଆଉ ଏଇ ବର୍ଷ କୁଆଡେ କଣ ପ୍ଲାନିଂ କରଚନ୍ତି ଯିବେ ବୋଲି?
ପ୍ଲାନ୍ ହେଇଚି ଆର ମାସ ଆମର ଉଁ ନେପାଳ ଜାଣଥିବେ?
ହଁ।
ନେପାଳ ଆଡେ ପ୍ଲାନିଂ ହେଇଚି।
ନେପାଲ, ନେପାଲ ଲେ। ଆଜ୍ଞା ନେପାଲରେ କୋଉ ଠାକୁର ଅଛନ୍ତି କି?
ନେପାଲରେ ମ୍ୟାମ ଠାକୁର ନାଇଁ ଆମର ଯୋଉ ଜାଗା ଟିକେ ଦେଖିଉ ଦାର୍ଜିଲିଂ ଆଡେ ଯୋଉ ଯାଆନ୍ତି।
ବୋଲବମ ରେ ତ ଆପଣ ନିହାତି ଶିବଙ୍କ ପାକ ପାଖକୁ ଯିବ ନା ପାଣି ଢାଳିବାକୁ।
ଆଜ୍ଞା ଶିଓର।
ଆଁ ତ ଆପଣ ନେପାଲ କହିଲେ ନା ସେଥିପାଇଁ ପଚାରଲି।
ନେପାଳ ଆଗେ ସେମତି କିଛି ଗୋଟେ ଛୋଟୋ ମନ୍ଦିର ଅଛି।
ଅହଁ ଖାଇଛୁ ପଠେଇଦେ। ସେଇଠି ଆପଣ ପାଣି ଢାଳିବେ ଉଁ। ଆପଣ ପୁରା ଙ୍କ ମାସେ ଆଇଁଷ ଛାଡି ଥାଆନ୍ତି?
ଆଜ୍ଞା ମାସେ ତାପରେ ଯୋଉ ମାସ ଟା ପାଣି ଢାଳିବେ ଏଟା ପର ମାସ ଟା ପୁରା ଛାଡିବାକୁ ପଡେ।
ହୁଁ । ମାନେ ଯୋଉ ମାସ, ମାନେ ଶ୍ରାବଣ ମାସ ଟା ପୁରା ଆଇିଁସ ଛାଡ଼ି ଦିଅନ୍ତି? ନୁଅ, ହଁ ହଁ। ଆଉ ପିଆଜ ରସୁଣ ଛାଡ଼ନ୍ତି ନା ଖାଲିି? ହଁ ପିଆଜ ରସୁଣ ଖାଆନ୍ତି ନା ଛା ପିଆଜ, ରସୁଣ ଯେ ଙ୍କ ଖାନ୍ତିନୀ। ଅ ପିଆଜ ରସୁଣ ଏବେ ନ ପକାଅ ଖାଇବା ରୁଚିବନି କିଛି ବି।
ଆ ହଁ ଆଉ ଯୋଉ ଆମ ଯୋଉ
ଆଜ୍ଞା।
ସେଦିନଟା କିନ୍ତୁ ବିନାମିଷରେ ରହିବାକୁ ପଡେ।
ଓ ହ।
ଆଜ୍ଞା। ଆପଣ ଆଜ୍ଞା କୁଆଡେ ଯାଆନ୍ତି ବୁଲିତେ।
ମୁଁ ହୋଊଚି ସେଇ ପୁରୀ ତାରିଣୀ ନନ୍ଦନକାନନ ବିରଜା ଆଉ
ହୁଁ।
ଧବଳେଶ୍ୱର କାକଟପୁର୍ ଏଇଭଳିଆ ଆଉ।
ଆଜ୍ଞା ଆପଣ ଯାଜପୁର ଆସନ୍ତି ଯାଜପୁର ବିରଜା।
ହଁ ମୁଁ ଏବେ ରିସେଣ୍ଟ ଯାଇଥିଲି।
ଆଛା ଆଛା ଆମର ଯାଜୁପୁରୁ ଠୁ ଆମ ଘର ପାଖରେ।
ହୁଁ ଉଁ।
ହୁଁ।
ଯାଜପୁର ଠୁ ଆପଣଙ୍କ ଘର ପାଖରେ।
ଆଜ୍ଞା ଦଶ କିଲୋମିଟର କୋଡ଼ିଏ କିଲୋମିଟର ହବ।
ଓହୋ ଆଉ ତାରିଣୀଠୁ?
ତାରିଣୀ ଆଜ୍ଞା ଏଇଠୁ ଆମର ଯାଜପୁର ଯେତିକି ହବ ତାରିଣୀ ବି ଆଜ୍ଞା ସେ ତିକି ହବ ଆଜ୍ଞା ଆମର ମଝିରେ ଆଉ।
ହଁ ଆପଣଙ୍କ ମାନେ ଦି ମାଁ ଙ୍କ ମଝିରେ ରହିଚନ୍ତି ଆପଣ।
ଆଜ୍ଞା।
ହଁ ହଁ। ଆଉ ଆପଣ ଏବେ ତ ଉଠିଲେ ଆଉ କଣ ଖାଇବେ ଆପଣ ଆ ବ୍ରେକଫାଷ୍ଟ କରିବେନି।
ନାଇଁ ଆଉ କଣ କରିବି ଏକାଥରେ ଭାତ ଚିକେନ ଖାଇବି।
ଆଜି ଶନିବାର ଆପଣ ଚିକେନ ଖାଇବେ।
ଆଜ୍ଞା ମୁଁ ଖାଲି ସୋମବାର ଟିକେ ମାନେ ନହେନେ ଆଉ ସ ସବୁ ଦିନ ବି ଖାଏ ଆଜ୍ଞା।
କେମତି କେମିତି କଣ ରେସିପି କରନ୍ତି କୁହନ୍ତୁ।
ହଁ ଚିକେନେ ହଁ ମୁଁ ତ ଜାଣିନି ମୋର ମାମା କରନ୍ତି ମୁଁ ଦେଖେ ଶି ଖେ ଟିକେ ଫାଷ୍ଟ ତ ପାଣିରେ ମାଉଁସକୁୁ ଧୁଆଯାଏ।
ଆଜ୍ଞା।
ତାପରେ ମାଉ ଯୋଉ ମସଲା ଟାକୁ କଷିକି ପାଣି ଟିକେ ଢ଼ାଳିକି ମସଲା ସିଝିଲା ପରେ ଗରମ ମସଲା ପକେଇକି ଚିକେନ ଟା କରାଯାଏ ରାନ୍ଧାଯାଏ।
ଓ ହୋ।
ଆଉ ଟିକେ ଭଲ ଲାଗେ ଖାଉବନେ
ଆଉ ମୋତେ ତ ଲାଗୁଛି ଆପଣ କୁଆ ଯେତେବେଳେ ଆସିବେ ଆପଣଙ୍କୁ
ଆଜ୍ଞା।
ଆପଣଙ୍କ ୱାଇଫ କୁ
ହ୍ୟାଲୋ।
ଆପଣଙ୍କ ୱାଇଫ ଯେତେବେଳେ ଯେତେବେଳେ ଆସିବେ ହେଲା ଆପଣ ୱାଇଫ କୁ ଟିକେ ସାହାଯ୍ୟ କରିବେ ରୋଷେଇରେ।
ଆଜ୍ଞା ମୁଁ ତ ଅଧିକ କରିଦେବି ମୁଁ ଯେତିକି ଶିଖିଚି।
କିଛି ନହେଲେ ଅଣ୍ଡା ଅମଲେଟ କରିକି ଭା ।
ଆଜ୍ଞା।
ହୁଁ।
ଆପଣ କଣ ଖାଇଲେଣି?
ହଁ ରୁଟି ଆଉ ଆଳୁ ଭଜା ନା ପରଟା, ତରକାରୀ ଖାଇଛି।
ଆଚ୍ଛା। ଆପଣଙ୍କ ଆଡ଼େ ମେଘ ଛାଡ଼ିଲାଣି ନା
ନାଇଁ ସେ କାଲିଠୁ ପୁରା ବର୍ଷା ହଉଚି ଭଲସେ।
ଆଚ୍ଛା, ଆଚ୍ଛା।
ଆଜ୍ଞା।
ଆ କଟକରେ ତ କାଳୀ ପୂଜା ଫେମସ ନାଇଁ କି?
କଟକରେ ଦଶହରା ଫେମସ।
ଦଶହରା ନାଇଁ?
ଆଜ୍ଞା, ଭଦ୍ରକରେ କାଳୀପୂଜା ଫେମସ କଟକରେ ହେଲା ଦଶହରା ଆଉ ବାଲି ଯାତ୍ରା ଦିଟା ଫେମସ। ଆସନ୍ତୁ ଥରେ କଟକ ଆସନ୍ତୁ ଦଶହରା ଟାଇମ ରେ ଆସନ୍ତୁ।
ଆଜ୍ଞା ଯିବି ସିଓର।
ଆସନ୍ତୁ ବାଲିଯାତ୍ରା ଟାଇମ ରେ ବି ଆସନ୍ତୁ ଏବେ ତ ଆଗେ ତ ଦଶହରା ପଡ଼ିବ ଆସନ୍ତୁ ଦଶହ ରା ବୁଲି ଆଉ କଟକରେ କେତେ କଣ ଠାକୁର ଦେଖିବେ।
ଆଜ୍ଞା।
ଆସନ୍ତୁ କଣ୍ଟାକ୍ଟ କରିକି ମୋ ସହ ଆସନ୍ତୁ।
ଆଜ୍ଞା ଠିକ ଅଛି।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
ହଉ ତାହେଲେ ଆଜ୍ଞା।
ହଁ ରଖୁଛି?